ହଁ ହଁ କଣ କରୁଥିଲେ?
ହୁଁ ସୁପ୍ରଭାତ ତମେ କଣ କରୁଥିଲ କୁହ?
ଓ ମୁଁ ଏଇଠି ଟିକେ କଣ କହିଲେ ବସିଥିଲି ଆଜି ମୋ ପୁଅର ପ୍ରଥମ ଦିନ ଶୁ ସ୍କୁଲଯେ ସିଏ ପଳେଇଛି ତ ମୋର ଟିକେ ମନ ଦୁଃ ଯାହାହେଲେ ଫାଷ୍ଟ ମାନେ ପ୍ରଥମ ଦିନ ଟା ସେ କେବେ ଆଗରୁ କଆଡ଼େ ଏମିତି ବାହାରକୁ ଯାଏନି ତ ସେଥିପାଇଁ ଟିକେ ବସିଥିଲ ଆଉ ମୁଁ କହିଲି ଦେଖିବା ଲଗାଏ କଣ କ କରୁଛନ୍ତି ଆଉ?
ଆଚ୍ଛା ଆଉ ତମ ଦେହ ପା କେମିତି ଅଛି?
ହଁ ଦେହ ପା ତ ସେମିତି ଟିକେ ଏବେ ଖରାପ ରହୁଛି କାରଣ ଦେଖୁଥିବେ ପ୍ରାୟ ସମୟ ମାନେ ଖରା ଆଗରୁ ହଉଥିଲା ଏଇନା କେତେବେଳେ କେମିତି ଟିକେ ବର୍ଷା ହେଇଯାଉଛି ଫୁଣି ଆଜି ଧରି ନିିଅ ସକାଳେ ବର୍ଷା ହେଲେ ପୁଣି କାଲି ଜୋରେ ଖରା ଏମିତିରେ ଟିକେ ଥଣ୍ଡା ହେଇଯାଉଛି ଆଉ
ହୁଁ। ହଁ ମୋ ଦେହ ପା ବହୁତ ଭଲ ଅଛି ଆଉ ଆପଣଙ୍କର ସ କାଳ ଜଳିଖିଆ?
ହଁ ସକାଳ ଜଳଖିଆରେ ପରଟ ଆଉ କୋବି କଷା କରିଦେଇଥିଲି ଆଉ।
ଆରେ ବାଃ ବହୁତ ଭଲ ଖାଦ୍ୟ ଖାଇଛନ୍ତି।
ହଁ ଆଉ ଆପଣ କଣ ଖାଇଛନ୍ତି?
ମୁଁ ସଖାଳୁ ଖାଇଛି ମୁଢ଼ି ଆଉ ଟମାଟୋ ଖଟାକୁ ଗୋଳେଇକି ଖାଇଛି। ଆମ ଓଡ଼ିଆ ଘର ଯେହେତୁ ଆମର ମୁଢ଼ି ଆ ମୁଢ଼ି ଖା ଭୋଉତ ଖାଇବା ପାଇଁ ଭଲ ପାଏ ସେଇଥିପାଇଁ ମୁଢ଼ି ଖାଇଛି।
ଆଉ ଆପଣ ଏବେ କଣ ରୋଷେଇବାସ ଆରମ୍ଭ କଲେଣି ନା କରିନାହାନ୍ତି ଦି ପହରର ଖାଇବା ପାଇଁ?
ହଁ ସବୁ ସରଞ୍ଜାମ ଆରମ୍ଭ ହେଇଛି କିନ୍ତୁ କରିନି କରିବି। ମୋର ବି ଗୋଟେ ଝିଅ ଅଛି ସିଏ ସ୍କୁଲ ଯାଇଛି ସିଏ ଆସିଲା ବେଳକୁ ଦିଟା ବାଜିବ। ସେଇଥିପାଇଁ ଚା ଆସିବା ପାଖାପାଖି ସମୟରେ ମୁଁ ଯାଇ ରୋଷେଇ ଆରମ୍ଭ କରିକି ଶେଷ କରିଦେ ସେ ଖାଦ୍ୟ ଗରମ୍ ଥିବାରୁ ସେ ଖାଇପାରିବ‌।
ହଁ କୋଉ କ୍ଲାସ ଝିଅର କି?
ଚତୁର୍ଥ ଶ୍ରେଣୀ।
ଆଉ ଝିଅ ମାନେ କଣ ଦଶଟା ଯାଏ ତାଙ୍କର ହଉନି କି ସ୍କୁଲ ନା ଦିଟାରେ ଛୁ
ନା ତାଙ୍କର ସଖାଳ ସାତଟାରୁ ଦିଟା।
ଭଲ ଚାରିଟା ଯାଏଁ ରହିବାକୁ ପଡ଼ୁନି ଆଉ।
ଆଉ ସକାଳ ସାତଟାରୁ ସେ ଯାଉଛି ଛୋଟ ଛୁଆ ଟେ ଖରା ବର୍ଷା ଶୀତ ସବୁବେଳେ ସଖାଳ ସାତେ।
ହଁ ଯେ ଛୋଟ ପିଲାଙ୍କର କିନ୍ତୁ ଭଲ ଏମିତି ହେଲେ କଣ ନା ଛୁଆ ମାନେ ଏମିତି ଟିକେ ତ ଆଉ ଦି ତିନି ଘଣ୍ଟା ପୂର୍ବରୁ ଘରକୁ ଆସିପାରିବେ କିଛି ସମୟ ମାନେ ସେ ତିିକେ ବିଶ୍ରାମ ନେଇପାରିବେ।
ହୁଁ।
ହଁ ମୋ ଯଉ ପୁଅ ତ ଅଜି ସ୍ ସ୍କୁଲ୍ ଯାଇଛି ତାଙ୍କର ଏଟା ମଣ୍ଟେଶ୍ଵରୀ ଟୁ ତାକୁ ଜମା ଚାରି ବର୍ଷ ହେଇଛି। ଆଉ ସେ ଯାଇଛି ମାନେ ସାଢେ ଛଅଟାରୁ ତାଙ୍କ ସ୍କୁଲ ଛୁଟ୍ ଟି ହବ ଦଶଟା ପଇଁଚାଳିଶ୍ ଘରକୁ ଆସିଲା ବେଳକୁ ଏଗାରଟା ହେଇଯିବ ଆଉ।
ହୁଁ ଆଚ୍ଛା ପୁଅ ଟିଫିନ୍ କଣ ନେଇକି ଯାଇଛି?
ଅଁ ପୁଅ ଆଜି ଫାଷ୍ଟ୍ ଦିନ ସେ କିଛି ମାନେ କହିଲା ମୁଁ ପରଟା ଫରଟା ସବୁ କରିଚ୍ କରିଥିଲି ନେଲାନି। ଖାଲି ଗୋଟେ ଚକୋପାଇ ଆଉ ବିସ୍କୁଟ୍ ଟିକେ ନେଇକି ଯାଇଛି କହିଲା କାଲିଠୁ ମମି ନେବି ଟିଫି- ଟିଫିନି ଆଉ।
ଆଚ୍ଛା।
ଛୋଟ ପିଲା ତାଙ୍କ ମନ ଅନୁସାରେ ପ୍ରଥମ ଦିନ ତାଙ୍କୁ ଯଦି ଆମେ ବାଧ୍ୟ କରିକି ନା ନା। ତୁ ଟିକେ ଅଧିକ ଖାଇବା ଟିକେ ସେ ନେବେନି କି ଜିଦି ଜୁଦା କରିବେ କିନ୍ତୁ। ଗଲା ବେଳକୁ ସ୍କୁଲ୍ ବସରେ ସେ ପୁରା ଖୁସିରେ ବସିକି ଗଲା ମୋର ଡର ଥିଲା କାଳେ କାନ୍ଦିବ କି କଣ ମାନେ ହେମିତି କି। କି ନାଇ ନିଜେ ଗଲା। ଆଉ ଏତେବେଳେ ଯାଇଏ ବି ତ ତାଙ୍କ ମିସ୍ କର କଲ୍ ଆସିନି ତାମାନେ ସେ ପୁରା ମାନେ ଭଲ୍ ସେ ପଢୁଛି ଆଉ।
ହୁଁ ହୁଁ ହୁଁ ବହୁତ ଖୁସି କଥା।
ହଁ କାରଣ ଟିକେ ଡର ଥାଏ ନା।
ହଁ ସମସ୍ତଙ୍କ କଥା ମୁଁ ଝିଅ ବି ପ୍ରଥମେ ଯୋଉ ଦିନ ସ୍କୁଲ ଗଲା ସେ ଆରାମ୍ ସେ ହସି ଖୁସିକି। ପଳେଇଗଲା ବହୁତ ଖୁସିରେଖୁସିରେ ସେ ଯାଇ
ହଁ ନା। ଆଉ ମାନେ ଏମିତି ବି ଛୋଟ ଛୋଟ ପିଲା ଅଛନ୍ତି ନା ସେ ଗାଡିରେ ବି କାନ୍ଦି କାନ୍ଦି ଯାଉଛନ୍ତି। ଛୋଟ ଛୁଆ ଆ ପ୍ରଥମ ଥର ମାନେ ଯାଉଛନ୍ତି ସେ ବହୁତ୍। କାନ୍ଦୁଥିଲେ ବି ସେ ଗାଡିରେ ଆମେ ଯେତେବେଳେ ଛିଡା ହେଇଥିଲୁ ପୁଅକୁ ଛାଡିବା ପାଇଁ।
ହୁଁ ଉଁ। ଆଉ ତମ ଘର ତମ ଘର କୁଆଡେ।
ହଁ ଆମ ଘର ତ ଏଇ ଭୁବନ ଆଡେ ଆଉ ଆପଣଙ୍କର।
ଆଚ୍ଛା ଆମର ଯାଜପୁର। ଯାଜପୁର ରୋଡ।
ହଁ ବିରଜା ମନ୍ଦିର ଆପଣଙ୍କର ପୁରା ମାନେ ଇଏ।
ନା ବିରଜା ତ ଆହୁରି ବହୁତ୍ ଦୂର ରହିଲାଣି।
ଓ ଆପଣ ଟିକେ ଦୂରରେ ଅଛନ୍ତି ଆଉ।
ହୁଁ ଉଁ।
ଆଉ ମାନେ।
ଆଉ ଭୁବନ୍ ରେ କଣ ସବୁ କଣ ଫେମସ୍ କଣ ଭୁବନ୍ ରେ ଖାଇବା ଜିନିଷ
ଖାଇବା ଜିନିଷ ତ ଭୁବନ୍ ରେ ମାନେ ସବୁ ଜିନିଷ ଆପଣ ଥରେ ଆସିବେ ମୋ ସାଙ୍ଗରେ। ଯେବେ ଦେଖିଵେ ମାନେ ସବୁ ଯେ କୌଣସି ଜିନିଷ ମାନେ ଖାଇବା ଜିନିଷ ଟା ଭଲ ହୁଏ ଯେମିତି କିି ଆମର ଭୁବନର ଯୋଉ ବରା ମାନେ ଆପଣ ଜାଣିଥିବେ ଯୋଉ ବରା ଆଉ ତା ସହିତ ଯୋଉ ତରକାରୀ ଟା ମାନେ ଜଳଖିଆରେ ସେ ଦିଅନ୍ତି ମାନେ ସେଟା ବହୁତ ଭଲ। ଆଉ ତାପରେ ଭୁବନରେ ଆମର ଯୋଉ ରାବିଡି ଲସି। ସେଟେ ଏବେ ତ ଯୋଉ ଖରା ଦିନ ହଉଚି ସେ ଲସିର ଚାହିଦା ଟା ମାନେ ବେଶୀ ରହୁଛି। ଆଖୁ ରସ ଆଉ ତା ପରେ ଆମର ଯୋଉ ମିଲରେ ଖାଇବେ ଆମର ଗୋଟେ କଙ୍କଡାର ଝୋଳ ମାନେ ସେ ଦୋଉଛନ୍ତି ସେ ଟା ଗୋଟେ ସେଟା ବି ବହୁତ୍ ବଢିଆ ହୁଏ। ଆଉ ଏମିତି ମାନେ ଭୁବନରେ ବୁଲିବା ଜାଗା ବି ବହୁତ୍ ଅଛି ମନ୍ଦିର ଆମର କାଲୁଣୀ ମନ୍ଦିର ଏବେ ନୂଆ ହେଇ ଛନ୍ତି ମାନେ ଆଗରୁ ପୁରୁଣା ଦେବି ସିଏ କିନ୍ତୁ କଣ୍ କହିଲେ ପୁରୁଣା ମନ୍ଦିରରେ ଥିଲେ ଏବେ ଯୋଉ ମନ୍ଦିର ଟା କରିଛନ୍ତି କିନ୍ତୁ ବହୁତ୍ ବଢିଆ ହେଇଛି। ଆଉ ସବୁ ଯୋଉ ଶାଢୀ ଆପଣ କିଣା କିିଣିକି ଭଲ ପାଆନ୍ତି ନା ନାଇଁ?
କରି ଆସିବୁ ଆଉ ଆପଣଙ୍କର ବରା ଆଉ ତର୍ କାରି ନିହାତି ଭବେ ଆମେ ଟେଷ୍ଟ କରିବୁ। ଆମେ ହୋଉଚୁ ଖାଦ୍ୟ ରୁଚି ଆମର ଖାଦ୍ୟ ଉପରେ ବହୁତ୍ ରୁଚି ଅଛି।
ଓହ ହଁ ତାହେଲ ତ ଆପଣ ବହୁତ୍ ପ୍ରକାର ଶିଖିଥିବେ।
ବା ନୂଆ ନୂଆ ନୂଆ ଖାଇବା, ବନେଇବା ଏଇସବୁରେ ଭୋହୁତ ଭଲ୍ ଲାଗେ ଆମୁକୁ।
ହଁ। ଆଉ ଆପଣ କିଣା କିଣି କରିଆ ପାଇଁ ଭଲ ପାନ୍ତି ନା ନାଇଁ ଯେମିତି ଡ୍ରେସ ହଉ କି, ଟ୍ରାସ୍ସନାରି ଜିନ୍ଷ ହଉ।
ହଁ କିଣେ। ଏତେ ଆଗରୁ ନଥିଲା ସଉକ୍ ଏତେ ନଥିଲା କିନ୍ତୁ ମୋର ଝିଅ ଟା ହବା ଫରେ ଏଇ ସବୁ ଜିନଷ ମୋର ବେଶୀ ସଉକ୍ ହେଇଯାଇଚି। ମୋ ପାଇଁ ନହେଲେ କମ ସେ କମ୍ ମୋ ଝିଅ ପାଇଁ ମୁଁ ସବୁବେଳେ ତାକୁ ରାଣି ଭଳିଆ କରିକି ରଖେ ସଜେଇକି ମତେ ଭଲ ଲାଗେ।
ହଁ ମାନେ ଏମିତି ସମସ୍ତେ ମାନେ ସେଇଆ ନିଜେ ମାନେ ଯେତେବେଳେ ଥିବେ ହଁ ଏଇଟା ତ ଏ ଟା ଅଛି ଘରେ ଆଉ ଗୋଟେ ନେଇକି କଣ କରିଆ କିନ୍ତୁ ଛୁଆ ହେଲେ ମାନେ ନାଁ ତାପାଇଁ ଏଇଟା ନେଇଗଲେ ସେ ଖୁସି ହେବ ଏଟା ଲଗେଇଲେ ତାକୁ ସୁନ୍ଦର୍ ଲାଗିବ ଏମିତି ଗୋଟେ ଥାଏ ହଁ
ଆଉ ପୁଅ ଟିଏ ହେଲେ ପୁଅର ଗୋଟେ କଣ ନିହାତି ଅତି ଜୋରେ ଗୋଟେ ଡ୍ରେସ ଟା ହେଇଗଲେ କି ବୁଟ୍ ଟେ ହେଇଗଲେ ତାଙ୍କର ଖୁସି। ଆ ଝିଅ ପିଲାମାନେ ତ ଆପଣ ଜାଣିଥିବେ। ତାଙ୍କ ମୁଣ୍ଡରୁ ନେଇକି ଗୋଡ ପର୍ଯ୍ୟନ୍ତ ସ ତ ସବୁ ମ୍ୟାଚିଂ ସବୁ ସଜେଇହବା ଜିନ୍ଷ ସବୁ ପୂଜା ପର୍ବରେ କିଣନ୍ତି। ମତେ ସେଇଟା ବହୁତ୍ ଭଲ ବି ଲାଗେ।
ନାଁ ନାଁ ମାନେ ମୋ ପୁଅର ମାନେ ସେମିତି ନାଇଁ ତାର ସବୁ ଗାଡି ଇ ସିଏ ଯଦି କହିବ ମାନେ ଗାଡି ଆଉ ସବୁ ମାନେ ତଡିବା ଜିନ୍ଷ ତାକୁ ଯେତେ ଆଣିକି ଦେବେ ତାର ବେଶ୍ ତି ଭଲ ସିଏ ଯେମତି କିି ଆପଣ ଯୁଆଡେ ଯାଇଥିବେ ଧରି ନିଅ କୋଉଠି ଗୋଟେ ଭଲ ପେନ୍ ଦେଖିଲେ କି, ପେନ୍ସିଲ୍ କି ଆମ ର ଯୋଉ ଜମୋଟ୍ରି ବକ୍ସ। ଏଇରାରେ ତାର ବହୁତ ରୁଚି। କି ନୂଆ ନୂଆ ବହି କୋଉ ଷ୍ଟୁ ଗପ ବହି ର ସବୁ ବଲ ବଲ ସି ସିଏ ସବୁ ଏଈରା ରେ ମାନେ ବହୁତ୍ ତାର ରୁଚି। ଆଉ ଖେଳନା ଏମିତି କରେ କାରଫାର ଆଣେ କିନ୍ତୁ ସେ ତା ପଢିବା ଜିନ୍ଷରେ ତା ଟିକେ ବେଶୀ ରୁଚି ଥାଏ ଆଉ। ସିଏ ଚାହେଁ ମାନେ ସବୁବେଳେ ଚାହେଁ ଯେ ସେ ଟିକେ ମାନେ କେମିତି ଅଲଗା ଅଲଗା ମାନେ ସବୁ ବିଷୟ ରେ ଜାଣିପାରୁ ତା ବୟସ ଅନୁସାରେ। ସେଏ ଟିକେ ପଢିବାରେ ବେଶି ରୁଚି ରଖେ ଆଉ।
ବହୁତ ଭଲ କଥା ଏତେ ଛୋଟ ପିଲା ଏତେ ପାଢା ପାଠ ପଢାରେ ଏବେଠୁ ମନେ ରହିଲା। ଆଉ ବଡ ଦିନକୁ ହଇରାଣ କପାଇଁ ପଡିବନି। ଆଉ ସକାଳ ପୂଜା ପୂଜି ସବୁ ସର୍ଯାଇଚି।
ଆ ହଁ ମୁଁ ତ ପୂଜା ମାନେ ସବୁବେଳେ ପାସ୍ ଟା ଭିତରେ ସରିଯାଏ। ଆଜି ଟିକେ ଡେରି ହେଇଗଲା ପୁଅ ପାଇଁ ସିଏ ଯେହେତୁ ଆଜି ପ୍ରଥମ ସ୍କୁଲ ତାକୁ ଟିକେ ଉ ଠେଇଦବାକୁ ପଡିଲା ଜଲ୍ଦି। ତ ସେଥିଇଁ ଟିକେ ଛଅଟା ବଜିଗଲା ଆଉ ଆପଣଙ୍କ କାଆଡେ ମାନେ କଣ କଣ ସବୁ ମାନେ ବୁଲି ଦେ ଖିଆ ପାଇଁ ବଲ ବଲ ଜାଗା ଅଛି।
ଆମର ଏଠି ଆମର ଆମ ଘର ପାଖରେ ଅଛି ଆମର ସରବରଅ ଛି ବିରଜା ଯେମତି କହିଲେ ବିରଜା ଅଛି। ଆମ ଘ ତ କାହିଁକି ଆମେ ଆମ ପାଇଁ ପାଖ ଆସନ୍ତୁ କେବେ ଯାଜପୁର ଆସନ୍ତୁ ଆପଣ ବୁଲିବେ ସବୁ ଜାଗା?
ଆଜ୍ଞା ଆଜ୍ଞା ଏଇଥର ତ ଗଲେ ମାନେ ନିଶ୍ଚୟ ଯିବି ବୁଲିବା ପାଇଁ ଆପଣ ଯେମିତି କହିଲେ ଆପଣଙ୍କର ଖାଇବାରେ ବେଶୀ ରୁଚି ମାନେ ଥାଏ ଆପଣଙ୍କୁ ବେଶୀ କୋଉ ଜିନିଷ ଟା ଭଲ ଲାଗେ ଖାଇବାକୁ ମାନେ ପ୍ରିୟ ଖାଦ୍ୟ।
ସବୁଠୁ ମୋର ପ୍ରିୟ ଖାଦ୍ୟ କହିବାକୁ ଗଲେ ଆମ ଓଡ଼ିଆ ଘରର ଭାତ ଆଳୁ ଭର୍ତ୍ତା ଡାଲବା। ଡାଲି ଆଉ ଜଳିଖିଆରେ ଦେଖିବା ପାଇଁ ଗଲେ ମତେ ଉପମା ଡାଲମା ବହୁତ ଭଲ ଲାଗେ।
ଆପଣ ଉପମା ମାନେ କେବେ ଘରେ କରନ୍ତି ନା ଏମିତି କିଣିକି ଖାଆନ୍ତି?
ନା ନା ନା ନା ଆମର ସବୁ ଘରେ।
ଆ କେମିତି କରନ୍ତି ଉପମା ଟା ଟିକେ କହିବେ?
ଆପଣ ଜାଣିନାହାନ୍ତି ଉପମା।
ନା ମାନେ ମୁଁ ଜାଣିଚି ଯେ ମାନେ କଣ କହିଲେ ଧରିନିଅ ମୁଁ ଗୋଟେ ପ୍ରକାରରେ ଜାଣିଚି ଆପଣ ଆଉ ଗୋଟେ ପ୍ରକ କାବେ ଜାଣିଥିବେ।
ଆଚ୍ଛା ପ୍ରଥମେ ସେମିତି ସୁଜିକି ପ୍ରଥମେ ମୁଁ ସୁଜିକି ଭାଜି ଦେଇ କାଢିଦିଏ ତାପରେ ତେଲ ପ କେଇକି ତା ଦେହରେ ସୋରିଷ ଭୃସଙ୍ଗ ପତ୍ର ପକେଇକି ସବୁ ପରିବା ପକେଇକି ମୋ ଝିଅର ଯୋଉ ପରିବା ସବୁ ପସନ୍ଦ ଥିବ ଆଳୁ ହେଲା କୋବି ହେଲା ଆଁ ବିମ୍ ଛୁଇଁ ହେଲା ଗାଜର ଏ ସବୁ ପନିପରିବା ତା ଦେହରେ ପକେଇକି ଭାଜିଯିଏ ଭାଜି ସାଇଲା ପରେ ତା ଦେହରେ ପାଣି ଦେଇକି
ଅଧିକ ପାଣି ଦେଇକି ତାକୁ ଭଲ ଭାବେ ଫୁଟି ସାଇଲା ପରେ ସେଥିରେ ସୁଜିକି ପକେଇକି ଆଉ ଟିକେ କରେ।
ହ ହଁ ବହୁତ ବଢିଆ ସୁ ସ୍ଵାଦ ବି ଥିବ କାରଣ ଘରେ କଲେ ଭଲ ବାହାରୁ ଯୋଉଟା କିଣିବେ ମାନେ ଦେଖିବେ ସେଟା ଆମେ କଣ ଏଠି ଯାଇକି ଦେଖୁଚେ କି ସେ ଖାଦ୍ୟ ଉପରେ ବି ମାଛି କେତେବେଳେ ବସିଯାଉଚି ଯଦି ବାସ ସି ଖାଦ୍ୟ ବି ସେ ଆମକୁ ଗରମ କରିକି ଦେଉଚନ୍ତି ଆମେ ବି ଜାଣିପାରୁନି ଯୋଉଟା ଖାଇସାରିଲା ପରେ ଦେହ ଖରାପ ହେଲେ ଆମେ ଭାବୁଚେ ନା ଆମେ ସେଠୁ ଖାଇଥିଲେ ବୋଧେ ସେରା ଖାଇଲା ପରେ ଆମ ଦେହ ଏତିତି ଅସୁ ତ ହେଲା କିନ୍ତୁ ଘରେ କଲେ ସେ ଡର ନଥାଏ ଛୋଟ ଛୁଆଙ୍କ ପାଇଁ ତ ବହୁତ ଭଲ ଘର ଖାଦ୍ୟ। ମୁଁ ତ ସବୁବେଳେ ମାନେ ଚାହେଁ ଯେ ଛୁଆ କଣ ବଡ କଣ ଆମେ ନି ଯେବି ଘରୁ ଖାଇବା ଖାଇବା ମାନେ ବାହାର ଖାଇବାରେ ବହୁତ ତେଲ ମସଲା ହଉଛି। ଆପଣ ଦେଖିଥିବେ ଯୋଉ ହୋଟେଲ ଫୋଟେଲ ମାନେ ବାହାରକୁ ଯାଇଥିବେ ମାନେ ବାଧ୍ୟରେ ଆଉ କୋଉ କଣ କରିବେ ଖାଇବାକୁ ପଡିବ ତ ସେ ହୋଟେଲ ରେ ଦେଖିବ ମାନେ ଭା ତଟା ସେଇନା ଆପଣ ବସିଥିବେ କହିବେ ହଁ ବସନ୍ତୁ ଦଶ ମିନିଟ ଆଣିବୁ ବୋଲି ସାଙ୍ଗେ ସାଙ୍ଗେ ଆପଣ ଦେଖିବେ ସେ ଚାଉଳ ଟାକୁ ପକେଇ ଦେଇଥିବେ ସେଇନା ଭାତ ମାନେ ସେ ଗୋଟ ଟା ଭାତ ଗୁରା କୁହନ୍ତି ତାପରେ ସାର ଯୋଉ ଛିଞ୍ଚି ଦିଅନ୍ତି ସେଇନା ଭାତ ହେଇଯିବ ଆଉ ଡାଲି ଗୁରାତ ମାନେ ଟୋଟାଲ୍ ଫି ଟି ନଥିବ ପାଣି ଯେ କାହିଁରେ କଣ ସେଥିରେ ବିଲ୍ କେତେ ଲାଖ ଲଗାନ୍ତି ଆପଣ ତ ନିଜେ ଜାଣିଥିବେ। ବାହାର କାଁ ଆପଣଙ୍କର ଖାଇବା ରୁଚି ଅଛି ଯେତେବେଳେ ବାହାରକୁ ଯାଉଥିବ ତ ବାଧ୍ୟରେ ଖାଇବାକୁ ପଡୁଥିବ। ଆଉ କେଇ ଯୋଉ ଚିକେନ ହଉ ପି ମ ଟନ ହଉ ସବୁ ମାନେ କେତେ ମସଲା ଅ ତ୍ୟଧିକ ମସଲା ତେଲ ଆଉ ଖାଲି ରଙ୍ଗ ମାନେ ଯୋଉ ନାଲି ରଙ୍ଗ ଦେଇଥିବେ ତରକାରୀରେ ସୁନ୍ଦର ଆସିବା ପାଇଁ। ଖାଇଲେ କେତେ ଖରାପ ହୁଏ ଦେହ। ଆଉ ଆପଣ କେବେ ମାନେ ହୋଟେଲ ଫୋଟେଲ ରୁ ଖାଆନ୍ତି ବାହାରକୁ ଗଲେ ନା ଏମିତି
ନା ନା ବାହାରକୁ ବାହାରକୁ ଗଲେ ସ୍ୱାଭାବିକ ହେଟା ହୋଟେଲରେ ଖାଉ ଆଚ୍ଛା ଠିକ ଅଛି ଆପଣ ର ଖନ୍ତୁ ମୁଁ ଟିକେ କାମ ସାରିଦିଏ।
ହଁ ହଁ ଆପଣ କାମ କରନ୍ତୁ।